ହୁଁ।
କଣ କରୁଛନ୍ତି?
ଏବେ ତୁ ସେଇ ସାରିକି ଆସିକି ବସଛି୍ ଆଉ।
କଣ କରିଛନ୍ତି ଆଜି ରୋଷେଇ।
ଆଜି ଚକୁଳି ପିଠା ମଟର ଆଳୁ ତରକାରୀ। ରୁଟି।
ଆପଣ ମ୍ୟାରେଜ୍ କରିଛନ୍ତି ତ? ଆପଣଙ୍କ ହଜବ୍ୟାଣ୍ଡ୍ କଣ ଖାଇବେ ଆଜି?
ସେ ଚକୁଳି ପିଠା ମଟର ଆଳୁ ତରକାରୀ।
ତାଙ୍କର ଫେବରାଇଟ୍ ତରକାରୀ କଣ? ମାନେ ସେ କଉ ତରକାରୀ ବି ଭଲ ପାଆନ୍ତି?
ତାଙ୍କର ଫେବରେଟ୍ ତ ମଟର ଆଳୁ ତରକାରୀ, ମାନେ ମଣ୍ଡ ଦିଆ ଘୁଗୁନା ଫେବରେଟ୍।
ହୁଁ।
ମଟର ଆଉ ତରକାରୀ କେମ୍ ମଟର ଆଉ ତରକାରୀ ସେ ବେଶି ଭଲ ପାଆନ୍ତି ନାଇଁ କି?
ହୁଁ ମଣ୍ଡ ଦିଆ।
ତାହେଲେ ତ ତାଙ୍କ ପାଇଁ ମଟର ଆଉ ତରକାରୀ ହେଇଥିବ ସେଇୟା।
ଆ। ହୁଁ ହେଇଛି କିନ୍ତୁ ମଣ୍ଡ ଦ ନୁହ, ସିମ୍ପଲ ସାଦା କରନ୍ତି ଘରେ ସେଇଭଳିଆ ଆଉ।
ହୁଁ ହୁଁ ତାହଲେ ଏଟରା କେମିତି କଣ ବନେଇଲେ ତାଙ୍କୁ ଭଲ ଲାଗିବ ତ?
ହଁ ସେଟା ତରକାରୀ ଭାଇ ଯାହା ଯେମିତି ଯ ମଟର ଆଳୁ ହେଇଛି, ମାନେ ପିଠା ଯା ହେଉ ସେ ଖାଇଦେବେ।
ହୁଁ। ଆଉ କେମିତି କଣ ବନେଇଲେ ସେଟା?
ହଁ ଆଳୁ ମଟର ଆଳୁ ମଟର ଆଳୁ ଧୋଇ ଦେଲୁ ଧୋଇ ଦେଇକିନା ଆଳୁ ଚ କାଟିଦେଲି କାଟି ଦେଇକି ସେଥିରେ ମଟର ଆଳୁ ଛାଣିଦେଲି। ଛାଣି ଦେଇ ହଁ ପାଣି ପାଣି ଦେଇକି ଲୁଣ ଆଉ ହାଲକା ହଳଦୀ ଉ ପକେ ପକେଇକି ସିଝେଇଲେ ସେ ସିଝି ଯାଇଥିଲେ ତା ପିଆଜ ଅଦା ରସୁଣ ପେଷ୍ଟ୍ କରିଦେଇଥିଲି। ଅଦା ରସୁଣ ପେଷ୍ଟ୍। କଡେଇ ବସେଇ ତେଲ ପକେଇକି କଷି ଦେଇକି? ତାପରେ ସେଇ ଯୋଉ ସିଝିଥିଲା ମଟରଳୁ କଷା ହେଇଥିଲା ମାନେ ମସଲା ଟା ଟ ଭଲ ଯ ଆଳକୁ ତାକୁ ଛାଡିଦେବେ ତାପରେ ପାଣି ଟିକେ ଦେବେ ସେ ପାଣି ଟା ଫୁଟିବାରୁ ଯ ଆଭ ଦଉଛି ଆଉ
ହୁଁ ହୁଁ।
ହୁଁ ହୁଁ।
ତାହଲେ ଇଏ ହେଲା ତମ ହଜବେଣ୍ଡ୍ ଙ୍କର ମାନେ ଭଲ ଖାଇବା? ତମକୁ କଣ ଭଲ ଲାଗେ, ଖାଇବା ପାଇଁ?
ହୁଁ ହୁଁ।
ଆ ତମକୁ କଣ ଖାଇବାକୁ ଭଲ ଲାଗେ?
ହଁ ମା ଦେଛି ଜୋଲ ଦେଇ ଖଟିଥିଲ
ହାଲୋ।
ହଁ।
ବଲେ ତମକୁ କଣ ଖାଇବାକୁ ଭଲ ଲାଗେ?
ହୁଁ। ସେ ହଁ ଯାହା ମୋର ସବୁ ମାନେ ଖାଇ ମୋର ହେତି କୋଉଟା ଭଲ ଫେଭୋରାଇଟ୍ ନାହିଁ କି କୋଉଟା ଭଲ ମାନେ ଇଏ ନାହିଁ। ଶାଶୁ ଘର ବୋହୂ ହଇ ସାରିଲା ପରେ ଆଉ କିଛି ଫେବରାଇଟ୍ ନଥାଏ ଆମ
ହଁ ଯାହା ତ ହେଲେ ଗୋଟେ ମାନେ ବେଷ୍ଟ ଥିବ ନା ଭଲ ଥିବ ନା ତ
ଉଁ। ଆଉ।
ବା
ହଁ ଯୋଉଁ ଘଟଗାଁ ଯାଇଥିଲେ ହେଲା କି? ଆପଣ ଘଟଗାଁ ଯୋଉଁ ଗଲେ, ମାନେ କେଉଁଥିରେ ଗଲେ, ବଡ଼ ଗାଡ଼ିରେ ଗଲେ କି ବାଇକରେ?
ହଁ-ହଁ ବଡ଼ ଗାଡ଼ିରେ।
ବଡ଼ ଗାଡ଼ିରେ। ତ କଣ କେମତି ଗଲେ ମାନେ କଣ ଭୋଗରାଗ ଆଡୁ ନେଇକି ଯାଇଥିଲେ। କିଏ ଆଦି କିଣିକି
ନା ନା ସେଠି ମାଆଙ୍କ ପାଖରେ ପହଞ୍ଚି ଇଆଡୁ ଗୋଟେ କିଣିଲୁ ଭୋଗରାଗ କିଣିଲୁ ତାପରେ ସେଠେଇ ଯୋଉ ହୋଟେଲ ଯାଇ ହୋଟେଲରେ ଅରୁଆ ଭାତ ମଳିଲାଣି ଉସୁନା ଭାତ ମଳିଲା ଭୋକର ଟାଇମ୍। ମା ର ଯୋଗ ବି ଥିଲା ଉଷୁନା ଭାତ ଫାତ ଖାଇଲୁ। ମୋ ଭାଇ ହଜବେଣ୍ଡ ଯିଏ ସିଏ ତାଙ୍କର ଖାଇ ନଥିଲେ। ସେ ପଛରେ ଖାଇବ। ନା ସେ ଅରୁଆ ଖାଇଲେ ଆମେ ଉସୁନା ଖାଇଦେଲୁ ସେ ତାଙ୍କର ଆରୁଆ ଖାଇଲେ ପଛରେ।
ସେ ଗୋଟେ ମିନଟ ତ ସେଠି ମନ୍ଦିର ତ ପ୍ରସାଦ ମିଳିଛି ତାକୁ ଖାଇ ପାରିଥାନ୍ତେ ଆପଣ ଉଷୁନା ଭାତ କେମିତି ଖାଇଲେ?
ସରି ଯାଇଥିଲା ବନ୍ଦ ହେଇଯାଇଥିଲା ମାନେ ପ୍ରସାଦ ପୁଣି ବସିଥିଲା ପଛରେ ବହୁତ ଲେଟ୍ ହେଇଥାନ୍ତା ସେ ମୂଳରୁ ସରି ବି ସେତବେଳକୁ ଗଲାଣିି ଆଉ ଆମେ ଆଗରୁ ଟିକେଟ କରିନଥିଲୁ ପ୍ରସାଦ ଖାଇବା ପାଇଁ ଟିକେ କରିନଥିଲୁ ଯାଇଥିଲୁ ସେଠିକି ପ୍ରସାଦ ଆଣିକି ଖାଇବୁ ବୋଲି ସେ କହିଲେ ନାହିଁ ସରିଯାଇଛି ଆଉ ଏଇନୁ ଯାଇକି ଅର୍ଣ୍ଣ ଫର୍ଣ୍ଣ ବସିବ। ବସିନି କେତେବେଳେ ହବ ଆମେ ତ ସେମାନେ ପୁଣି ପହଡ ଫିଟିଲେ ଦର୍ଶନ କରିକି ପୁଣି ଆସିବେ ନା ଆଉ ସେ ଇକରିବେ କି?
ତାହେଲେ ଉଷୁନା ଭାତ ଖାଇଲେ ଖାଇଲା ପରେ ମାଙ୍କ ପହଡ ଫିଟିଲା ମାଆଙ୍କ ଙ୍କୁ ଦର୍ଶନ କଲେ କି କଲେ?
ଫାଙ୍କା ଥିଲା ମାଙ୍କୁ ପୁରା ଦର୍ଶନ କଲୁ ଭୋଗ ରାଗ କଲେ ସେଇ ମନ୍ଦିର ଭିତରେ ସବୁ ସବୁ ମାଆଙ୍କୁ ଦର୍ଶନ ଫର୍ଶନ ମା ର ପୀଠ ସବୁ ଦର୍ଶନ କଲୁ ବୁଲାବୁଲି କଲୁ ବୁଲାବୁଲି କରିକି ଆସିକି ବାହାରେ ଉ ଫଟୋ ଫଟୋ ଉଠେଇଲୁ ଉଠେଇ ସାରିଲା ପରେ ଫଟୋ ଉଠେଇ ସାରିଲା ପରେ ଆସିଲୁ ଆଉ।
ଆପଣ ଯୋଉ ଆସିଲେ ହେଲାକି ଆସିଲା ବେଳ ସେଇ ଜଷ୍ଟ ଆଗକୁ ଗୋଟେ ଭଲ ଜାଗା ଅଛି ପାହାଡ ଝରଣା ଜାଗା ସିଆଡେ ଗଲେନି। କଣ ପାଇଁ? ହ୍ୟାଲୋ ମୁଁ କହିଲି ସେଇ ମାଙ୍କ କତିରୁ ଆଉ କିଛି ବାଟ ଆଗ ଆଗୁକୁ ଯାଇଥିଲେ ଗୋଟେ ଜାଗା ଅଛି ଭୀମକୁଣ୍ଡ ହେଲାକି ଇଏ ବହୁତ ଭଲ ଜାଗା ସେ ଜାଗାଟା ଗଲେନି।
ହୁଁ ଯାଇନୁ ମାନେ ଗାଡି କରିକି ରିଜର୍ଭରେ ଏଠୁ ଗଲୁ ବାରଟା ଗୋଟା କରେ ତାପରେ ସେଠେ ପହଞ୍ଚିକି ଦର୍ଶନ କରି ବାହାରିଲୁ ସାଢେ ଚାରିଟା ଟାଇମ ହେଇଗଲା ତାପରେ ଏପଟେ ଆସି ଘରେ ପହଞ୍ଚିଲା ରାତି ସାଢେ ସାତଟା ହେଇଗଲା ଛୋଟ ଛୁଆ ନେଇକି ଯାଇଛୁ। ଆଉ ରିଜର୍ଭ ଗାଡି ତାପରେ ଡ୍ରାଇଭର ସିଏ ବି ତର ଭରିିଆ ମାନେ ତାଙ୍କର ଆହୁରି ରିଜର୍ଭ ଥିଲା ନା କଲ୍ ଥିଲା ନା ସେ ସାତଟା ବେଳକୁ ଯିବାର। ତୁଥିଲା ନା ଆଉ ଯାଇନୁ ଆଉ କେତେବେଳେ ଗଲେ ଯିବୁ ଆଉ।
ଏଥର ଯେତେବେଳେ ଯିବେ ଆପଣଙ୍କ ମନରେ କଣ ଅଛି ମାନେ ଏକଲା ଆପଣଙ୍କ ହଜବେଣ୍ଡ ସହିତ ଯିବେ ନା ଫାମିଲି ନେଇକି ଯିବେ।
ଏମିତି ମନରେ କିଛି ନାହିଁ ହଜବେଣ୍ଡ ସାଙ୍ଗରେ ଗଲେ ମା ଦର୍ଶନ କରି ଫାମିଲି ସାଙ୍ଗରେ ଗଲେ ବି ମାଆଙ୍କୁ ଦର୍ଶନ କରିବୁ ସେଥିରେ କିଛି ନାହିଁ ଆମେ ବି ସ୍ୱାମୀ ସ୍ତ୍ରୀ କେ ଯାଇନ କୁଆଡେ ଅଲଗା କୋଉ ଉଁ ଇଷ୍ଟ ଦେବାଦେବୀ ହଉ କି ମାନେ ଯୋଉଁ ଆଡେ ହଉ ଆଜିକାଲି ମାନେ ବାହାଘର କରି ସ୍ୱାମୀ ସ୍ତ୍ରୀ ଅଲଗା ବି ଯାଉଛନ୍ତି ବୁଲାବୁଲି ପାଇଁ ଏଇ ପାଇଁ ମୋ ମୋର ସେ ଭାଗ୍ୟ ନାହିଁ।
ଆପଣ ଆପଣ ସ୍ଵ ଆପଣ ଆପଣ ଆପଣ ସ୍ଵ ସ୍ୱାମୀକୁ କହୁନାହାନ୍ତି ମତେ
କହିଲେ ସ୍ୱାମୀ କଣ ନବା ପାଇଁ ସିଏ ହଁ କହିବେ ତା ପାଇଁ କହିବ ପୁଣି ନାହିଁ ତାପରେ ଘରେ ଏତେ ସଫଟର ନାହିଁ ତାପରେ ଯଦି ବି ଦି ଜଣଙ୍କ ଇଚ୍ଛା ଥିବ ଯିବା ପାଇଁ ଘରେ ଗେ ପେ ଇଁ-ଇଏରେ ମନ ଭାଙ୍ଗିଯାଏ, ଏମାନେ ଆ-ଆଗ୍ରହ ହିଁ ନା ନାହିଁ ମାନେ ଏ ମାନେ ଘର ପରିସ
ନାଇଁ ଆପ-ଆପଣ ଯଦି କୁହନ୍ତେ ଆପଣଙ୍କ ହଜବେଣ୍ଡକୁ କି ନାହିଁ ଚାଲ ଯିବା ଆମେ ଦୁଇଜଣ ଆମ ଝିଅକୁ ନେଇକି ଆମେ ଗୋଟେ ଫ୍ୟାମିଲି ଆମ ଫ୍ୟାମିଲି ନେଇ ଯିବା ଆମେ ବୁଲିକି ଦେଖିକି ଆସିବା ସେ ମନା କରନ୍ତି ନା ହଁ କରନ୍ତି।
ହୁଁ ହୁଁ।
ହାଲୋ।
ହଁ।
ମୁଁ କହିଲି ଆପଣଙ୍କ ଯଦି କହିବେ ଆପଣଙ୍କ ହଜବେଣ୍ଡକୁ ଯେ ଚାଲ ଆମେ ଯିବା ବୁଲିକି ଆସିବା ବୋଲି ସିଏ ହଁ କୁହନ୍ତି ନା ନାହିଁ କହନ୍ତି?
ହଁ ସେ ହଁ ଏମିତି ସିଏ ତାଙ୍କ ମୋଟିଭରେ ତାଙ୍କ ମୋଡ ଥିଲେ ଭଲ ମୋଡ ଖରାପ ଥିଲେ ସେ କାହାର ନୁହଁ।
ହଁ ସିଏ ବହୁତ ରାଗି ନାକି?
ହଁ ହଁ।
ହଉ। ତାହେଲେ ଆଉ କେଉଁଠିକି ଯାଇଛନ୍ତି, ଯାଜପୁରରେ ବିରଜା ମା ଅଛନ୍ତି ସେଠି ଠିକ ଯାଇଛନ୍ତି କେବେ ନା ଯାଇନାହାନ୍ତି? ଯାଇନାହାନ୍ତି।
ନା।
ତ ବିରଜା ମାଙ୍କୁ ଦେଖିବା ପାଇଁ ଆପଣଙ୍କର ମନ ଅଛି ନା ମନ ନାହିଁ।
ହୁଁ ଅଛି ତ ମନ ଯାଇନୁ ସ୍ୱାମୀ ହଜବେଣ୍ଡ କହିଲାନି ଦି ତିନିଥର ଯିବା ପାଇଁପରି ଘରେ। ଥରେ ଥରେ ଥରେ କହିଥିଲେ ହଁ କେତେବେଳେ ବିରଜାର ନେଇକି ଇଏ କରିବୁ। ଏ ଖରା ଯୋଗୁ ବି ଏଇ ବର୍ଷ ଖରା ଯୋଗୁ ବି ମାନେ ଯାଇପାରିଲୁନି ତାପରେ ବି ଛୋଟ ଛୁଆ ଟାକୁ ବାଇକରେ ଏତେ ବାଟ ନିଏ ଏ ଝିଅ ବି ହେଲାଣି ଟିକେ ବଡ ହେଲାଣି ଏ ପାଇଁ ହଁ ମାନେ ଯିବୁ ଆଉ
ଆପଣ ଆପଣ ଯଦି ଚାହିଁବେ ମନ କରିବେ ଆପଣ ଯାଇପାରିବେ କି ନା ଯାଇପାରିବେ ନା?
ହଁ ଯାଇପାରିବୁନି କି ଯାଇପାରିବୁଁ ମ ହଉଛି ମୁଁ ଚାହେଁ ଘ ଖୁସି ମନରେ ସମସ୍ତେ କହିବ ମାନେ ଘରୁକୁ ଗୁଟେ ଯିବ ମାନେ କହି ସ୍ଵାମୀ କହିଦବ ଆମେ କଣ କହିଦେବୁ କଥାହବ ହଁ ତମେ ବୁଲୁଥା ଇଏ କରିଥା। ହଁ ଇଏସ୍ ଇଏସ୍।
ମାନେ
ମନା ମନା କଣ ଘରେ ବାପା ବଉ କି ଗେଜେ ଗେଜେ ଇଏ ହୁଅନ୍ତି। ହୁଅନ୍ତି। କି ନା କହିବେ କିନ୍ତୁ ସେଟା ମନ ଖୁସିରେ କୁହନ୍ତେ ଆଗ୍ରହ କରିକି ଇଏ ମାନେ
ଆଉ ଆପଣଙ୍କ ଜିଲ୍ଲାଟା କୁଆଡ଼େ?
ଆମ ଜିଲ୍ଲା କେଉଁଝର।
କେଉଁଝର କେଉଁଝରେ ତ ଦେଖିଥିବେ ସିଆଡେ ସବୁ ମାନେ ସେ ଭିମକୁଣ୍ଡୁ ଇଏ ଫିଏ ସିଆଡ଼େ ସବୁ ଯାଇଥିବେ ବୁଲି।
ମୁଁ ଏତେ ଯାଏନି ମୁଁ ତ ରୁହେ ଆମର ଉ ଢେଙ୍କାନାଳ ଆଡ଼େ ଆସିକି ରୁହେ ଛୋଟରୁ ଆଉ ତାପରେ ପରେ ବାହାଘର ହେଲୁଯେ ସେପଟେ କେଉଁଝର ପଟେ ବାହାଘର ହେଲା। ମୁଁ କଣ ଘର କଣ ଆମର କେଉଁଝର କି ବାପଘର ଢେଙ୍କାନାଳ। ଶାଶୁଘର କେଉଁଝର ଲାଇନ କିନ୍ତୁ ହଉଛି ମାନେ କେଉଁଝର, ଯାଜପୁର ମଝାମଝି ଆମର ସ ନାଇଁ ମାନେ ଯାଇନୁ ଯିବୁ ଆଉ
ଆପଣ ଢେଙ୍କାନାଳ ସାଇଡ କୋଉଁ କୋଉଁ ଜାଗା ଦେଖିଛନ୍ତି? ମାନେ ଦେଖିଛନ୍ତି ଯୋଉଁଟା ମାନେ ମନେ ଅଛି?
ଜୋରନ୍ଦା ଯାଇଚି ଏଇ ଢେଙ୍କାନାଳର ଯୋଉଁ ଉ ମା ଚଣ୍ଡିମନ୍ଦିର ମାନେ ସେଠି ଯୋଉଁ ଢେଙ୍କାନାଳ ବଜାର ଭିତରେ ଯୋଉଁ ମନ୍ଦିର ଫନ୍ଦିର ଆମେ ଦେଖଚୁ। ଦି ଚାରିଟା ଦେଖିଚୁ ଆଉ ଆମର ତ ଢେଙ୍କାନାଳ ଲାଇନ କ କପିଳାସ କପିଳାସ ବି ଦେଖାଇଛି ସାଇ ମନ୍ଦିର ଦେଖାହେଇଛି ଜୋରନ୍ଦା ଦେଖାହେଇଛି ତାପରେ ହୁଁ ମାନେ ଦେଖିଛୁ ଆଉ ଢେଙ୍କାନାଳ ଭିତରେ କିଛିଟା ଦେଖିଛୁ।
କପିଳାସ କେବେ ବାର ବାଙ୍କରେ ଚାଲିକି ଯାଇଛନ୍ତି?
ବାର ବାଙ୍କରେ ଗାଡ଼ିରେ ଯାଇଛୁ ଚାଲିକି ଯାଇନୁ କି ଯୋଉଁ କପିଳାସ ହୁଁ ତିନିଶହ ବାଉନ ପାହାଚରେ ବି ଆମେ ଯାଇନୁ ତେରଶହ ବାଉନ ପାହାଚ।
ହୁଁ।
ହୁଁ।
ଯାଇଛନ୍ତି କେବେ?
ନାଇଁ ନାଇଁ।
ଚାଲି ଚାଲିକି ବାବାଙ୍କ କତିକି ଯାଇନାହାନ୍ତି ନା? ଆପଣ ବାବାଙ୍କୁ ଡାକନ୍ତୁ ହେଲା ଆପଣ ମନ ହଁ ଯାହା ବି ଅଛି ବାବା ତାକୁ ଭଲରେ ପୂରଣ କରିଦିଅନ୍ତୁ। ମୁଁ ବି ବାବାଙ୍କୁ ଡାକୁଛି ଆପଣଙ୍କ ପାଇଁ ହେଲା କି ଆପଣଙ୍କ ମନ ଯାହା ଅଛି ବାବା ତାକୁ ପୂରଣ କରି ଦିଅନ୍ତୁ।
ହୁଁ ହୁଁ।
ଠିକ ଅଛି। ହଁ ଆପଣ ଭଲ କୋଶ୍ଚିନ୍ ପଚାରିଛି ମୁଁ ଆପଣ ଭଲ ଆନ୍ସର ଦେଇଥିବାରୁ ଆପଣଙ୍କୁ ଥ୍ୟାଙ୍କୟୁ ଜୟ ଜଗନ୍ନାଥ ଜଗନ୍ନାଥ ତମକୁ ଦାମ୍ପତ୍ୟ ଜୀବନକୁ ଭଲ ରଖନ୍ତୁ ଜୟ ଜଗନ୍ନାଥ। କାଟୁଚି ଆଁ।